ତ
ହୁଁ ନମସ୍କାର ମୁଁ ସମ୍ରା
ହୁଁ। ଆ
ଆପଣ ସ୍କୁଲ୍ ଲାଇଫ୍ ଆପଣ ସ୍କୁଲ ଲାଇଫ୍ ବିଷୟରେ କୁହନ୍ତୁ।
ଓ ଓ ସ୍କୁଲ୍ ଆଇଚି ରେ। ସେମି ଚାଲିଚି ମୁଁ ତ ନାଁ ପ୍ରଥମେ ରା କେଲାରେ ପଢ଼ୁଥିଲି ତାପରେ ସେଠୁ ଆସିକି ଗାଁରେ ଆଡମିସନ୍ କଲି ଗାଁରେ ପଢ଼ିଲି ମୋର ଟେନ୍ଥସ୍ ପର୍ଯ ନ୍ତ ଦଶମ ଶ୍ରେଣୀ ପାସ୍ ଆଉ ଗାଁରେ ହେଲି। ଆଉ ତାପରେ ପୁଣି ତାପରେ ବାହାରେ ରହିକି ପଢ଼ିଲି ଆଉ ସ୍କୁଲ୍ ଲାଇଫରେ କିନ୍ତୁ ଗାଁରେ ଯୋଉ ସମୟଟା ଅତିବାହି ତ କରିଚି ଗାଁରେ ଭାରି ବଢ଼ିଆ ଲାଗେ। ଗାଁରେ ସବୁ ସାଙ୍ଗମାନଙ୍କ ସାଙ୍ଗରେ ବି ସବୁ ପ୍ରତ୍ୟକ ଖେଳ ମହୋତ୍ସବ ଅଁ ଯାତ୍ରା ସବୁଠା ଇଏ କରିବା ପାଇଁ ବୋହୁତ ବଢ଼ିଆ ଲାଗେ।
ଇ
ଆପଣଙ୍କ ଆପଣ କୋଉଠି ପଢ଼ୁଥୁଲେ କଁ କରୁଥୁଲେ?
ମୁଁ ଆମ ଗାଁ ରେଣନ୍ତା ପାତ୍ରା ଉପ୍ରା ବିଦ୍ୟାଳୟରେ ପଢ଼ୁଥିଲି ଉପ୍ରା ସ୍କୁଲରେ। ‌ ସେଠୁ ପଞ୍ଚମ ପର୍ଯ୍ୟନ୍ତ ପଢି଼ଲା ପରେ ପାଖ ଗାଁରେ ସ୍କୁଲକୁ ଗଲୁ କୁନିନ୍ଦା ଗାଁ ସ୍କୁଲକୁ। ସେଠି ଷଷ୍ଠ ସପ୍ତମ ପଢିଲୁ। ତାପରେ ସେଠୁ ଆଉ ଗୋଟେ ସ୍କୁଲ ଚେଞ୍ଚ୍ କଲୁ ଅଷ୍ଟମ ନବମ ଦଶମ। ସେଠି ଦଶମ ପାସ ଆଉଟ୍ ପରେ ମୁଁ ଆଇ ଟି ଦି ହଜାର ଚାରି ମସିହାରେ ଆଇ ଟି ଆଇ କଲି।
ଉଁ ର
ଆଇ ଟି ଆଇ ଗଲି ତାପରେ ଯାର ଛୁଆ ପରେ ମୁଁ କିଛି ମାସ ପାଇଁ ଘରେ ବସିଲି ତାପରେ ହାଇଦ୍ରାବାଦ ଯାଇଥିଲି, ସେଠି ଜବ୍ କଲି। ଭଲ ଲାଗିଲାନି ପଳେଇ ଆସିଲି। ତାପରେ ଦୁଇ ହଜାର ନଅ ରୁ ଏଗାର ଡିପ୍ଲୋମା କଲି।
ହାଇଦ୍ରାବାଦ ର କେଉଁ ଜାଗାରେ ଯାଇକି ରହୁଥିଲେ ଆପଣ?
ହାଇଦ୍ରାବାଦ ଆମର ସେ ଜାଗା ଟା ମୋର ମନେ ପଡୁନି। ନା, ମନେ ନେଇ ନା ଟା ମୋତେ।
ହଁ, ହୁଁ-ଉ, ସ୍କୁଲ ଲାଇଫ୍ ରେ ବହୁତ ମେମୋରି ଅଛି। ସାଙ୍ଗ ସାଙ୍ଗ କେମିତି ସବୁ ମାଡ଼ ଗୋଳ ଲାଗୁ ଆମେ। ମୋର ଗୋଟେ ଭାଇ ସହିତ ପିଇସି ପୁଅ ସହିତ ମୁଁ ମାଡ଼ ଗୋଳ କରିଥିଲି। ତା ସହିତ ବର୍ଷେ ପର୍ଯ୍ୟନ୍ତ କଥା ହେଇନଥିଲି। ବର୍ଷେ, ଦୁଇ ବର୍ଷ ପଯ୍ୟନ୍ତ ଆ ଯେମିତି ଭଲ ସାଙ୍ଗ ଅଛି, ଏବେ ବି ସାଙ୍ଗ ଅଛୁ। ତା ସହିତ ସେମିତି କଥା ହେଇ ନଥିଲି। ବହୁତ ସେ ଭଳିଆ ମେମୋରି ଅଛି। ଆମ ସ୍କୁଲ ପାଖରେ ଗୋଟେ କାଜୁ ବଗିଚା ଅଛି। ଆମେ ବଙ୍କ୍‌ ମାରିକି ସେଇଠି ବୁଲୁ।
ହୁଁ-ଉ-ଉ।
କ୍ଲାସ୍‌ ଟାଇମ୍ ଯୋଉ ସାର୍ ଡରଇବାର, ଡର ଲାଗେ କି ଯୋଉମାନେ ବାଡ଼େଇବା ପାଇଁ ଇଏ କରିବେ। ସେଇ ସାର୍ ଙ୍କର ଇଆ ରେ ଆମେ ବଙ୍କ୍‌ ମାରୁଥୁବୁ। ତାଙ୍କ ସେଇ ସାରଙ୍କର କ୍ଲାସ ଟା ଆମେ ଇଏ କରୁନୁ। ଆଟେନ୍‌ କରୁନା।
ହୁଁ, ହୁଁ, ହୁଁ। ଆପଣ କେତେ, କେତେ ଭାଇ ଭଉଣୀ?
ଆମେ ଦି ଭାଇ, ଗୋଟେ ଭଉଣୀ। ମୁଁ ହଉଛି ମଝିଆ। ଭଉଣୀ ସାନ, ବଡ ଭାଇ ଜଣେ ଅଛନ୍ତି। ବଡ ଭାଇ ରେଲୱେରେ ଏବେ ଜବ କରୁଛନ୍ତି କି?
ଆଚ୍ଛା।
ସାନ ଭଉଣୀ ବାହା ହେଇ ଯାଇଛି।
ହୁଁ, ହୁଁ, ହଁ, ହଁ। ନାଇଁ, ଆପଣ ଭାଇ-ଭଉଣୀ କେତେ ମାଡ଼ ଗୋଡ଼ି ଲାଗନ୍ତି, ଭଲ ଆପଣ କେତେ ବୁଲିବାକୁ ଯାଆନ୍ତି କୋଉଠିକି, କଣ କରନ୍ତି? ଭାଇ ଭଉଣୀ ସହ ସମ୍ପର୍କ କିପରି?
ସମ୍ପର୍କ ତ ସେମିତି ସୀମିତ ଅଛି। କିନ୍ତୁ ଭାଇ-ଭଉଣୀ ସହିତ ବୁଲାବୁଲି, ତ ଆମେ କେବେ କୁଆଡେ କରିବାକୁ ଯାଇନୁ। ହଁ, ଭାଇ-ଭଉଣୀ ମାଡ଼ ଗୋଳ ଲାଗିଛୁ ପ୍ରବଳ। ବହୁତ କମ୍ ମାଡ଼ଗୋଳ ଲାଗିଛୁ, କିନ୍ତୁ ମାଡ଼ଗୋଳ ଲାଗିଛୁ।
ହୁଁ।
ମୁଁ ଥରେ ତାକୁ ଗୋଟେ ପଥର ଫିଙ୍ଗି ଦେଇ ଦେଇଥିଲି ତା ମୁଣ୍ଡକୁ, ବାଡେଇ ହେଇ ଯାଇଥିଲା। ଆଉ ତାର ଗୋଟେ ସାଇକଲ ଦେଲାନି ବୋଲି, ଥରେ ସା ତା ଗାଲ କୁ ଚାପଡ଼ା ମାରିଥିଲି। ସେ କାନ୍ଦି କାନ୍ଦି ଚେତା ଉଡ଼ି ଯାଇଥିଲା।
ହୁଁ। ହ। ଯେ ଏକତା ଭାଇ ଭଉଣୀ ଭିତରେ ତ ଏଇଟା ରହେ ସେଇ ଜିନିଷ ଆଉ। ମୋ ପାଖରେ ମୋ ଭଉଣୀ ବି ମୋ ପାଖରେ ହିଁ ରହେ ଏଠି। ମୁଁ ଯୋଉଠି ରହେ ସେ ବହୁତ କମ ପାଖରେ ହିଁ ରହେ। ଆସେ ଆମେ ବି ଦେଖା ସାକ୍ଷାତ ହଉ। ବୁଲା ବୁଲି ବି କରିବାକୁ ଯାଉ। ସହିତ କରିବା ପାଇଁ।
କୁଆଡେ କୁଆଡେ ବା ଏମିତି ପଳେଇବାକୁ ବୁଲେଇବୁଲି ଆଉ!
ଆମେ ଏଇଠି ଖୋର୍ଦ୍ଧାରେ ତ ଆମେ ମାର୍କେଟ ହିଁ ବୁଲିବାକୁ ଯାଇଚ ଚୁ ସାଙ୍ଗ ହେଇକି। ସେ ମୋ ଘରକୁ ବି ଆସେ ସେମିତି। ଘରେ ବି ରହିଚି ଆସିକି। ମାର୍କେଟ ଫାର୍କେଟ ଟିକେ ବୁଲାବୁଲି କରିବାକୁ ଯାଇ ଯାଇଚୁ କିନ୍ତୁ ତୁ ବାହାରକୁ କୁଆଡେ ବୁଲାବୁଲି ପାଇଁ ମାନେ ବୁଲିବା ଜାଗା କି ଦର୍ଶନୀୟ ସ୍ଥାନ କିଛି ସେଗୁଡା ଯାଇନି। ହଁ କିନ୍ତୁ କୋଉ କୋଉ ପର୍ବ ବାହାଘର ପରେ ତ ଆଉ କିଛି ମାନେ ମହୋତ୍ସବ ହଉ କି ଯାତ୍ରା ଆଉ କିଛି ଆଉ ସେଲିବ୍ରେଟ କରି ହେଇନି। ଆ ଆଗରୁ କିନ୍ତୁ କରୁ ହୋଲି ଆମ ଦୋଳ ପୂର୍ଣମା, ଦୋଳ ଯାତ୍ରା, ଗାଁ ର ସେଇଟା ଗୋଟେ ମୁଖ୍ୟ ପର୍ବ ର ରଜ ପର୍ବ ଆଉ ଏକାଠି ରଜ ରଜରେ ନୂଆ ଡ୍ରେସ କିଣା ହୁଏ ନୂଆ ବସ୍ତ୍ର ପିନ୍ଧିକି ଆମେ ନସ ଦୋଳି ଖେଳିବାକୁ ଯାଉ ସମସ୍ତେ। ତେ ରଜରେ ବହୁତଥୁଆ ବହୁତ ସୁନ୍ଦର ସୁନ୍ଦର ଦୋଳି ବି ଲାଗେ। ଆପଣ ଦୋଳି ଖେଳନ୍ତି ନା ନାଇଁ ରଜରେ?
ହୁଁ ଆମେ ଦୋଳି ଖେଳୁ। ରଜର ମୋ ସ୍ମୃତି ମନେ ଅଛି। ରଜରେ ଆମେ ଦୋଳି ଖେଳିବାକୁ ଯିବୁ। ତାହେଲେ ତ ବର୍ଷା ବି ଟିକେ ଟିକ ହୁଏ। ପାନ୍ ତି ଲାଗିବ ବୋଲି ଆମେ ପ୍ୟାକେଟରେ ଗୋଟେ ମଗେଇ ବୋଲି ଗୋଟେ ଖଟା ଅଛି। ସେ ଖଟା ନେଇକି ଯାଉ, ଆମ୍ବୁଲ ନେଇକି ଯାଉ ଖାଇବାକୁ ପ ବାନ୍ତି ଲାଗିବନି ବୋଲି। ଦୋଳି ସେମିତି ବାଡାଏ। ପାକୁ ଆଉଥୁ
ହୁଁଁ ହୁଁ।
ଆଉ ମୁଁ
ଦୋଳି କୋଉ କୋଉ ଦୋଳି ଖେଳନ୍ତି ମାନେ ହେଇଚି ଦେଖି ଖେଳିଚନ୍ତି।
ନାଇଁ ଗାଁ ରେ କେବଳ ସେ ସିଡିି ରେ ଗୋଟେ ଦେ ଦ-ଦଉଡି ବନ୍ଧା ହେଇକି ଗଛରେ ଇଏ କରାହକି ବନ୍ଧା ହୁଏ।
ହଁ।
ଏଇଥିରେ ଖେଳିଚି। ଆଉ କୌଣସି ଦୋଳିି ମୁଁ ଏତେ ଖେଳି ନାହିଁ। ଆଉ ରଜରେ ପିଠାପଣା ଟିକେ ଖାଇବାକୁ ଭଲ ଲାଗେ।
ଉ ହୁଁ। କୋଉ କୋଉ ପିଠା ଆପଣଙ୍କର ପ୍ରିୟ?
ମୋର ଚକୁଳି।
ଆଚ୍ଛା ଚକୁଳି ବି ପିଠାରେ ବହୁତ ପ୍ରିୟ। ଆଉ ପୋଡ ପିଠ ଠା କି କଣ ସେଇଟା ଖାଇନାହାନ୍ତି-?
ହଁ ପୋଡ ପିଠା ବହୁତ କମ ଖାଏ ମୁଁ।
ଉ ହୁଁ। ହୁଁ। ମାଙ୍କୁ କୋଉ ପିଠା ଭଲ ଲାଗେ?
ନଓ ସେଇଭଳିଆ ପିଠା ମତେ କଉଟା ଭଲ ଲାଗେନି।
ଉ ହଁ ହୁଁ।
ମତେ ବି କରି ଆସିଚି ଚକୁଳି କରି ଆସିଚି। ପୋଡ ପିଠା କରି ଆସିଚି। ଅଥରା କରି ଆସିଚି। ଅଥରା ପିଠା ଭଲ ପାଆନ୍ତି ନାଁ?
ଅଥରା ପିଠା କଣ କଲେ ମୁଁ ଜାଣିନି। କି କେମିତ ଥିବ? ତିଆରି ବି କେମିତି ହେଲେ
ଉଁ ଅଥରା ପିଠା ପିଠୋଉକୁ ବିରି ଚାଉଳ ବଟା ହୁଏ। ତାକୁ ଯୋଉ ଆଣ ଟା ରଖା ହେଇଥାଏ। ହାଣ୍ଡିରେ ପାଣି ଗରମ୍ କରାଯିବ। ସେଥିରେ କପଡା ବନ୍ଧାଯିବ। ସେ କପଡା ଉପରେ ବିରି ଚାଉଳକୁ ରଖାଯିବ। ଉଁ ଗୋଳେଇକି ତାକୁ ଥୋଇଦେବେ। ସେଇଟା କପଡ଼ା ଟାକୁ ଘୋଡେଇ ଦିଆଯିବ ଆଉ ସେଇଟାକୁ ସେଟା ବାମ୍ଫରେ ସିଜେ। ସେ ପିଠା ଟା ବାମ୍ଫ ରେ ହି ସିଯେ। ଥିବ ଆଠୁଆରେ ଯିବ ଆଉ ଭି ଥିରେ ପୁର ଚାହିଁଲେ ପୁର ଦେଇପାରିବେ ଛେନା ପୁର।
ହଁ ବୁଝିଲି ଆପଣ ଯୋଉ କହଚନ୍ତି ଅଥର ପିଠା ଯୋଉ ମୁଆଁ ପି ଠା ଆମ ଆଡେ ତାକୁ ମୁଆଁ ପିଠା କହନ୍ତି।
ହୁଁ।
ଆପଣ ଅଥର କହୁଚନ୍ତି। ହଁ ଆମ ଆଡେ ତାକୁ ମୁଆଁ ପିଠା କୁହନ୍ତି।
ହୁଁ।
ମତେ ଭଲ୍ ଲାଗେ। ଏତେ କିନ୍ତୁ ଭଲ୍ ଲାଗେନି ଖାସ ମୋର୍ ସବୁଠୁ ପ୍ରିଅ ଚକୁଳି। ଆ ତ ମୋର୍ ଏ -ଏହେଲେ ମଟର ଆଳୁ ତରକାରୀ ହେଇଥିବ ଟିକ୍ କେ ଏଥିରେ ପିଆଜ ଟିକେ କଟା ହେଇକି ପଡିବ ସେଉ ଟିକେ ପଡିବ। ଆଉ ଆମର କଳା ଲୁଣ ଟିକେ ପଡିବ ପଡେଇକି ଆହ। ଭଲ୍ ଲାଗେନି ଖାଇବାକୁ।
ହୁଁ।
ସ୍କୁଲ୍ ରେ ଆମର ଆଉ ସେଇଭଳିଆ କିଛି ସ୍ମୃତି ନଥିଲା। ହଁ ସ୍କୁଲୁ ଟେନ୍ଥ୍ ଲାଇଫରେ ଯାହା ହୁଏ, ଆମ ସ୍କୁଲ୍ ରେ ଖାଦ୍ୟ ଖାଇବା ଟାଇମ୍ ରେ ଘରକୁ ଆସୁ ଖାଇବାକୁ। ଘଣ୍ଟେ ଯୋଉଁ ଛୁଟି ରହେ ଆମେ ଘର୍ କୁ ଆସିବୁ ଖାଇବାକୁ। ଘରେ ଖାଇକି ପୁଣି ଯିବୁ ସ୍କୁଲକୁ।
ମୁ ବହୁତ୍ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି। ମୁଁ ଟିକେ ଏ ଆଉ କଣ କଇବି। ଦଶ ମିନିଟ୍ ପରେ ଆପଣଙ୍କୁ ଆଉଥରେ କଲ୍ କରିବି ଆଉ ଦଶ୍ ମିନିଟ୍ ପରେ କଲ୍ କରିବି କଥା ଆ ମୋର ଟିକେ କାମ ଅଛି ମୁଁ ଏବେ ଟିକେ ଫୋନ ଟା କାଟୁଚି।
ହଁ ଠିକ୍ ଅଛି ଦେଖନ୍ତୁ ଆପଣଙ୍କୁ କଣ କେମିତି ଲାଗୁଚି? ଠିକ୍ ଅଛି କଲ୍ କରିବେ ଆଉ। ଦଶ ମିନିଟ୍ ପରେ ଆଉ ଠିକ୍ ଅଛି ରଖୁଛି।